ହଉ
ହଁ
ଆଉ କଣ କରୁଛନ୍ତି ପ୍ରକାଶ ସାହୁ?
ବନ୍ଧୁ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଭାଇ
କଣ କରୁଥିଲେ?
ଏଇ ମାଛ ଫ୍ୟାକ୍ଟ୍ରିରେ ଅଛି ଆଉ
ମାଛ
ହଁ ଏଇ ନୂଆ ଗୋଟେ ବିଜନେସ ଚାଲିଛି ତ ହଁ ପାରାଦୀପରେ
ହ ହଁ ଆଉ ଖାଇସାରି କଣ ଖାଇଲେ ଖରା ବେଳେ?
ଏଇ ଖରା ବେଳେ ଖାଇଥିଲୁ ଭାତ ଖାଇଥିଲୁ ଚିକେନ ଡାଲି ଆଉ ପାମ୍ପଡ ଟିକେ ରସଗୋଲା ଆଉ
ଓ ହଁ ଆମର ତ ରସଗୋଲା ଆଉ ଆଉ ଓଡିଶାର ତ ରସଗୋଲା ଆଉ
ହଁ ଓଡିଶା ତ ଏବେ ରସଗୋଲା ଫେମସ ଆଉ
ହୁଁ
ଆଉ ଦେହ ପାହା କେମିତି କଣ ଅଛି କୁହ?
ହଁ ଦେହ ଭଲ ଅଛି। ଆଉ ଆପଣଙ୍କ ଦେହ କେମିତି ଅଛି?
ହଁ ଭଗବାନଙ୍କ ଦୟାରୁ ସବୁ ଠିକ ଠାକ ଅଛି ଆଉ।
ହୁଁ ଆଉ ଘରେ ସବୁ ଭଲ ଅଛନ୍ତି।
ହଁ ଘରେ ସବୁ ଭଲ ଅଛନ୍ତି ବାପା ବୋଉ ଭାଇ ଭଉଣୀ ସବୁ ଭଲ
ଆପଣ ପାରାଦ୍ୱୀପରେ ଅଛନ୍ତି ନାଇଁ
ହଁ
ଘର ପାଖରୁ କେତେ ବାଟ ହଉଛି ବାରାଦିପି
ଘର ପାଖରୁ ପାଖାପାଖି ସତୁରି କିଲୋମିଟର ପାଖାପାଖି ହବ ଆଉ
ହୁଁ ସତୁରି ପଅସଠୀ ସତୁରି ହବ ଆଉ
ହ ସବୁଦିନ ଘରକୁ ଆସୁଛନ୍ତି ନା ମଝିରେ ମଝିରେ ଆସୁଛନ୍ତି
ସବୁଦିନ ତ ଯାଇ ହବନି ସେଇ ଯାଉ ଯଦି, ବୁଧବାର ଯାଉଛି କାଲି ଯାଇଥିଲି। ଆଉ ଶୁକ୍ରବାର ଯିବି ଆଉ। ଶୁକ୍ରବାରେ କେତେବେଳେ କେମିତି ମନ ହେଲେ ପଳେଇ ଯାଉ।
ଅଛନ୍ତି ଆଉ।
ହଁ।
ଓ ହୋ।
ଆଉ ଆପଣଙ୍କ ଘରେ ସବୁ ଭଲ ତ?
ଆଜ୍ଞା।
ଆଉ ବାପା ମାଆଙ୍କ ଦେହ କଣ କେମିତି ଅଛି?
ବୋଉଙ୍କର ତ ଦିଟା ଅପରେସନ ହେଇଥିଲା, ଏ ଚାରି ପାଞ୍ଚ ମାସ ହବ। ଗୋଟେ ଗ୍ରାଇନିଂ ଅପରେସନ୍, ଗୋଟେ ଷ୍ଟୋନ୍ ଅପରେସନ୍ ଦିଟା ହେଲା। ଆଉ ବାପା ତ ବାପା ଘରେ ଅଛନ୍ତି, ବାପା କାମ କରିବାକୁ ଯାଉଛନ୍ତି ମି ସ୍ତ୍ରୀଙ୍କ ସହିତ। ଆଉ ଦି ଭଉଣୀ, ମୁଁ ଆଉ ଜେଜେ ଆଉ।
ହଁ - ହଁ।
ହୁଁ।
ଆଉ ଭଉଣୀ ବାହାଘର ଏ ବର୍ଷ କରିବ?
ନାଇଁ ଭଉଣୀ ବାହାଘର ଏବର୍ଷ ହବାର ନାହିଁ। ଦି ବର୍ଷ ପରେ ହବାର ଅଛି, ବୋଉ ଦେହ ଟିକେ ଭଲ ହେଲା ପରେ ତାପରେ ଯାଇ ବାହାଘର କରିବ ହଁ।
ଆଉ କେବେ ପାରାଦ୍ୱୀପ ଆସୁନା?
ହୁଁ ଯିବା ଆଉ, ଆମେ କଣ ଡା କୁଚ କି ଆମେ ଯିବୁ, ଡାକିଲେ ଯିବୁ ନା ଆଉ।
ଏଇଟା ତ ତମକୁ ଆଗରୁ ମୁଁ କହିଲି ତମକୁ ତ ଆଗରୁ ଥରେ ଡାକିଥିଲି, ଆଉ ଏବେ ଆସ, ଆସ ବୁଲିିବାଲି ଯିବ ଆଉ।
ଆଜ୍ଞା, ଗଲେ ମାଛ ଦବ ନା?
ହଁ ମାଛ ଦବା ଆଉ।
ହୁଁ।
ଆଉ କଣ ଖବର, ଆଉ କଣ? ଆଉ ରଜକୁ କୁଆଡେ କଣ? ଖାଇ ଖାଇ ଆଉ ଭଲ ଲାଗୁନି।
ହୁଁ।
ବୁଝିଲେ କି ଆଉ କେତେ, ଏ ପାରାଦ୍ୱୀପ ଏରିଆ ଲୁଣି ଏରିଆ। ଆଉ ଖାଇବ ତ କେତେ ଖାଇବ ।
ଆଜ୍ଞା। ହୁଁ। ଆଉ ବର୍ଷା କେମିତି କଣ ହଉଛି ସେଆଡେ?
ହଁ ବର୍ଷା ଆଜି ତ ଲାଗିଛି, ଆଉ ସକାଳୁ କଣ୍ଟିନ୍ୟୁ ଲାଗି ଚାଲିଛି।
ଆଜ୍ଞା।
ଆଉ କୁଆଡେ ଗୋଟା ବୁଲାବୁଲି କରିବାକୁ ଚାଲ ଯିବା?
ହଉ ଯିବା ଆଉ, ଆମେ ଯିବା ଘଟଗାଁ ତାରିଣୀ ଯିବା।
ହଁ।
କୋଉ ଦିନ ଆପଣ ଫାଙ୍କା ହଉଛନ୍ତି କହିବେ, ମୁଁ କୋଉ ଦିନ ଫାଙ୍କା ହଉଛି କହିବି ଯିବା ଦିନେ ବୁଲିକି ଆସିବା ଆଉ। ତାରିଣୀ ପାଖକୁ ଯାଇନେ ବହୁତ ଦିନ ହେଇଗଲାଣି। ଆଉ ପୁରୀ ଯାଆନ୍ତୁ ଯେ, ପୁରୀରେ ଯୋଉ ଆମର ଏବେ ସବୁ ହୁଁ ହେଇଯାଇଛି, ବଦଳି ଯାଇଛି ନିୟମ କାନୁନୁ। ଆଉ ଯିବାକୁ ଏତେ ଇଚ୍ଛା ହଉନି। ବୁଝିପାରୁଛନ୍ତି, ଠାକୁର ନାଇଁ ଠାକୁ ରଙ୍କୁ ଦେଖିବା ପାଇଁକା ଆମେ ଯିବୁ, ଶହେ ଦଶ କୋଡିଏ କିଲୋମିଟର। ତା ଦେହରେ ସେଠି ପହଞ୍ଚିଲା ପରେ ଠାକୁରଙ୍କୁ ନ ଦେଖି ପାରିବୁ କେତେ ବଡ କଥା କହିଲେ। ଲୋକ ବି କଣ ଆମେ ତ ଶହେ କୋଡିଏ କଣ ଲୋକ ତିନି ଶହ, ପାଞ୍ଚ ଶହ, ଦିଇ ହଜାର, ଚାରି ହଜାର କିଲୋମିଟର ଆଶୁଛନ୍ତି। ବୁଝିଲେ ନା? ଆମ ପାଇଁକା ଶହେ କୋଡିଏ କିଲୋମିଟର ବି ବଡ ହଉଛି। କିନ୍ତୁ ଆମେ ତ ଦେଖି ନପାରିବୁ ଠାକୁରଙ୍କୁ। ସେ ଆହୁରି କଷ୍ଟ ହବନି। ଆମେ ଯିବୁ ଯେ ନାଇଁ ରଥଯାତ୍ରା ଚାଲିବ। ଏଇନା ଜାମ ରହିବ ସବୁବେଳେ। ଫାଙ୍କା ହେଲେ ଆମେ ଯିବା, ଏବେ କିନ୍ତୁ ତାରିଣୀ ଆଡେ ଯିବା ଟିକେ ବୁଲିକି ଆସିବା। ମାଙ୍କୁ ଟିକେ ଦେଖା କରିକି ଆସିବା।
ହଉ ଆଉ।
ହୁଁ ଆଜ୍ଞା।
ଅ ପ୍ରୋଗ୍ରାମ।
ଆଜ୍ଞା। ହ୍ୟାଲୋ।
ଗୋଟା ପ୍ରୋଗ୍ରାମ କରିବ ଆଉ।
ପ୍ରୋଗ୍ରାମ କରିବା ଆଉ। ଆପଣ କୋଉ ଦିନ ଫାଙ୍କା ହଉଛନ୍ତି? କହିଲା ଆମେ ଯିବା ଆଉ।
ହଉ ଠିକ ଅଛି ଆଉ।
ହୁଁ।
ତମେ କୋଉ ଦିନ ହେଲେ ଆସ?
ଆଜ୍ଞା।
ହୁଁ ପାରାଦ୍ୱୀପ।
ଆଜ୍ଞା ଫାଙ୍କା ହେଲେ, ଫାଙ୍କା ହେଲେ ଗଲେ ମୁଁ ଆପଣଙ୍କୁ କଲ କରି କହିବି ଆଉ।
ହୁଁ ଜଣେ ସାର ଚିହ୍ନା ପରିଚୟ ଅଛନ୍ତି ଆଉ। ଯିବା ବୁଲିବାଲି ଆସିବା ପୋର୍ଟ ଭିତର ବୁଝିଲ କି ଆମର ଯୋଉ ତା ତାଜମହଲ ଲଜ୍ ଲଜ୍ ଯୋଉ ଅଛି ତା ଭିତରେ ଗୋଟେ ଦିନ ରହିବା। ରହିକି ବୁଲିିବାଲି ଆସିବା ଆଉ।
ଆଜ୍ଞା। ହ
ଆଉ ତମର ବି
ମାଛ ମା ଆ ଆମ ବିଜ ନ ଆମେ ଏଇ ଯ ଘର ପାଖରେ ଗୋଟେ ଜାଗାରେ ସିକ୍ୟୁରିଟି କାମ କରୁଛୁ।
ହଁ।
ବୁଝିଲ? ଆଉ ଏଇ ଯିବା ଆସିବା କରୁଛୁ ଆଉ।
ଆଉ କେତେ କଣ ଦରମା କେତେ
ସେ ଆଠ ଘଣ୍ଟା କୁ ବାର ହଜାର ଦଉଛି।
ହୁଁ।
ଆଉ ଫ୍ରୀ ଯଦି କରିବ, ତମେ ଯଦି ଓଭର ଡିଉଟି କରିବ ତା ପଇସା ଅଲଗା ଆଉ।
ଓହୋ ପେମେଣ୍ଟ କେତେ କଣ ଆସିୁଛି ମାସକୁ?
ଓଭର ଡୁଟି କର ପନ୍ଦର ହ ହଜାର ଭଳିଆ ଆସୁଛି ଆଉ ଓଭର ଡିଉଟି କରିକି ଆଉ। ବୁଝିଲେ। ଏ ଘର ପାଖରୁ ଦଶ ପାଖ ଦଶ କିଲୋମିଟର ହବ। ଛତିଆ ଶୁଣିୁଛ ଛତିଆ ହ ଛତିଆ ନେଳିଆ ସେଇ ସେ ତାର ପାଖରେ।
ଯୋଉ ନେଳିଆରେ ଆମର ଗୋଟେ ବଡ ବଡ ପେଟ୍ରୋଲ ପମ୍ପ ଅଛି ତ?
ନାଇଁ ପେଟ୍ରୋଲ ପମ୍ପ ର ନାଇଁ ସିକୁରିଟି ଗାର୍ଡ ଅଛୁ।
ଓହୋ ହୋ ଓ ହୋ।
ଏଟା ମିଲ୍ ଅଛି ମିଲ୍ ଭିତରେ ହଁ।
ଆଉ ହେଟି ଯୋଉ ରାଇସ ମିଲ୍ ଅଛି କି?
ଆଜ୍ଞା।
ଓହୋ ରାଇସ୍ ମିଲରେ ତାହେଲେ ଡ୍ୟୁଟି ଚାଲିଛି ଏବେ।
ଆଜ୍ଞା ଶିକୁଡି ଦିୟୁଟି ଆଉ।
ଅହୋ ହ ହଉ ସିକ୍ୟୁରିଟି ଆଉ କଣ ହେଲେ ଟିକେ
ପେଟ ପେଟ ପୋସିବା ପାଇଁକା ଆମେ କଣ କରିବା ଆଉ ପେଟ ଯେମିତି ହେଲେ ପୋଷିବାକୁ ପଡିବ ଆମ ଗରିବ ଘର ଲୋକ। ଆଉ ନ ଖଟିଲେ ଆମକୁ କିଏ ଟଙ୍କା ଟା ଦେଇଦବ କି?
ସେଇ ସେଇଟା ତ ଠିକ କଥା।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
ଘରେ ବସିଲେ ଆଉ କିଏ ଟଙ୍କା ଟା ଦବ ନା
କେଇ ଦେବେନେଇଁ? ହଁ ଦେବେ କିଏ ମନା କରନ୍ତି ଦେବେ ଦିନେ ଅଧେ ନା ଆଉ। କିଏ ସବୁଦିନ ଦେବ କି? ହୁଁ ଦେବ ଲୋକ ସବୁ ସବୁଦିନ ଘରେ ଘରେ ଲୋକ। ହ ବଡ ଛୋଟ ରୁ ବଡ କରି ଖାଇବାକୁ ପିଇବାକୁ ଦେଇଛନ୍ତି ଆଜି ଯଙ୍ଗେ। । ତମେ ଯଦି ବାହାରେ ଯାଇକି ରହୁଛ ଜାଣିଥିବ କେତେ ଖର୍ଚ୍ଚ ହଉଛି? ଆମେ ତ ଘରେ ରହୁଛୁ ଆମର ତ ପଇସା ଖର୍ଚ୍ଚ ହବାର ନାହିଁ ତମେ ବାହାରେ ରହୁଛ ତମର ସକାଳ ବ୍ରଶ ଟାରୁ ଆରମ୍ଭ କରି ମାନେ ରାତିରେ ଖାଇବା ପର୍ଯ୍ୟନ୍ତ। ଶୋଇବା ପର୍ଯ୍ୟନ୍ତ ଶୋଇବା ପଇସା ବି ଆପଣ ଦଉଛନ୍ତି ଘର ପଇସା ଦଉଛନ୍ତି ନା ଶୋଇବା ପଇସା ବି ଆପଣ ଦଉଛନ୍ତି। କେତେ ପଇସା ଯାଉଛି ମିନିମମ୍ ଆପଣଙ୍କର ଘର ତା ପାଞ୍ଚ ହଜାର ର କମ ଅଛି ପାରାଦିପିରୁ।
ହଁ ନା ପାଞ୍ଚ ହଜାରେ ଜୀମତି ଭଲ କ୍ଵଟର ନବାକୁ ଚାହିଁବ ତା ହେଲେ ନିହାତି ଟଙ୍କା ଦଶ ବାର ହଜାରୁ କମ ନାହିଁ ପାଞ୍ଚ ହଜାର ତ କମ କହିଦଲ।
ନାଇଁ ଆପଣ ଯୋଉ ରୁମ ଗ୍ରୁମ୍ ନେଇଛନ୍ତି କେତେ ଟଙ୍କା ନଉଛି?
ଏଇଟା ଆମେ ଦଉଛୁ ଦଶ ହଜାର।
ଆଜ୍ଞା।
ଆଉ କେମିତି ହଉଛି କ ଥା ଏଠାରେ ତ ପାଣି ସୁବିଧା ନାହିଁ ପାରାଦୀପ ରେ।
ଆଜ୍ଞା।
ଆଉ କିଣିକିରି ପାଣି ଆସୁଛି।
ଆଜ୍ଞା ବେପାର ଭଲ ହଉଛି ନା।
ହଁ ବେପାର ସେମିତି ଚାଲ ଚି ଆଉ। ସେ ମାଛ ଯାହାଜାଟା ଯାଇଥିଲା କଣ ସମୁଦ୍ର ଭିତରକୁ ଆଉ ମାକ୍ସିନି।
ସିଏ ଆସୁ ଆସୁ ସକାଳ ବଧେ ହେଇଯିବ ନା
ହଁ କାଲି ସକାଳ କାଲି ସ କାଳ ଆଜି ଗୁରୁବାର ନା କାଲି ସକାଳ ହଁ ତିନିଟା ଚାରଟା ବେଳକୁ ଆସିବ।
ହୁଁ।
ଆସିକିରି ଆମର ଯିବ ଏଠିକି ତ ବି ଲାଗୁ ଲାଗୁ ହେଇ ଯିବ ଚାରିଟା ପାଖାପାଖି ହେଇଯିବ ଆଉ ଶୁକ୍ରବାର ଅଛି ନା। ସବୁ ମାଛ ପ୍ୟାକିଙ୍ଗ୍ ହେଇକରି ଯିବ ଆଉ।
ଉଁ ଆଜ୍ଞା। ଉ ଆପଣ ଆଉ ସବୁ ପାଇ ଆପଣ ସବୁ ବେଳ ପାଇଁ ପୁରା ଉମ ନଜର ରଖିଥିବେ ନାଇଁ?
ହଁ।
ହୁଁ।
ଆଉ ଜି ପି ଏସ୍ ଲାଗିଚି ନା ଜାହାଜରେ ବୁଝିଲେ କି? ହଁ ଜି ପି ଏସ୍ ଟି ଲାଗିଚି। ଆଉ ବ ଗେମତି ହୋଉଚି କଥା।
ହଉ ବନ୍ଧୁ ମୁଁ ଟିକେ ବ୍ୟସ୍ତ ଅଛି। ବୁଝିଲେ? ମୁଁ ରଖୁଛି ଆଉ ଆପଣ କାଟିଦିଅନ୍ତୁ ଆଉ।
ହଉ ଠିକ୍ ଅଛି।
ମୁଁ ନ୍ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ।